ଆ ହ୍ୟାଲୋ।
ହାଲୋ ହୁଁ।
ହଁ କଣ କରୁଚ?
ଏ
ଖାଇସାରିଲଣି?
ହୁଁ ହୁଁ ଜଳଖିଆ କରିଥିଲି ଖାଇନି। ଭାତ ଖାଇନି ଜଳଖିଆ ଖାଇଥିଲି।
କଣ ଖାଇଚ?
ଏମିତି ଉପମା ଖାଇଥିଲି।
ହୁଁ ବର୍ଷା ଦିନ ଯେହେତୁ ଗରମ୍ ଗରମ୍ ଖାଇବାକୁ ଭଲ ଲାଗେ ଆଉ। ମୁଁ ବି କିଛି ଖାଇନି ଦେଖିବା କଣ ବନେଇଥିବ ମାମା ଘରେ ଗଲେ ଖାଇବା। ମୁଁ କିଛି ଖାଇନି।
ଉଁ ହୁଁ।
ଆଉ ବର୍ଷା ଦିନେ କଣ କଣ ଖାଇବାକୁ ଭଲ ଲାଗେ?
ବର୍ଷା ଦିନେତ ପକୁଡ଼ି। ଆଉ ଆମର ପିଆ ଜି
ଉଁ ହୁଁ।
ନହେଲେ କକଲେଟ୍।
ବ୍ରେଡ଼ ଚପ୍
ଆଉ ମାନେ ବାଦାମ ଭଜା ଏସବୁ। ହୁଁ
ମାନେ ବ୍ରେଡ଼ ଚପ୍ ବରା ବହଣ୍ଡା ସିଙ୍ଗଡ଼ା ଏଗୁଡ଼ାକ ସବୁ ଭଲ ଲାଗେ ବର୍ଷା ଦିନ୍ ଖାଇବାକୁ। ମତେତ ଛଣା ଛଣି ଜିନିଷ ସବୁ ଭଲ ଲାଗେ ଖାଇବା ପାଇଁ। ଆଉ ତାସହ ଚା ଟିକେ ନାଇଁତ ଚା ସହ ମୁଡ଼ି ମିକ୍ସଚର୍। ମିକ୍ସଚର୍ ବି ଖାଲି ଚଳିବ ଆଉ ଏମିତି ସବୁ ଭଲ ଲାଗେ ଆଉ।
କଣ କଣ ବନେଇ ଆସେ?
ମୁଁତ ଅଧିକ ରୋଷେଇ କରେନି ବୋଉ କରେ ଏମିତି କେବେକେବେ କରେ। ଆଁ ତି ଅଁ ପକୁଡ଼ି ଆସେ ଆଉ ପିଆଜି ଆସେ।
ହୁଁ।
ବର୍ଷା
ପିଆଯି କେମିତି ବାନାହୁଏ?
ଆଁ। ପିଆଜି ପାଇଁ ଫାଷ୍ଟ ଆମକୁ ପିଆଜକୁ ଛୋଟ ଛୋଟ କରି କାଟିବାକୁ ପଡ଼ିବ ମାନେ ଚୁନ୍ ଚୁନ୍ କରିକି ପୁରା ପତଳା ପତଳା କରିକି କାଟିବ ତାପରେ ବେସନ ଆରଉଡ ପାଉଡର୍ ଆଗେକି ପିଆଜ ସେଥିରେ କଞ୍ଚା ର୍ମ ମର୍ଚ କଟିକିବି ଛୋଟ ଛୋଟ କରି ପକେଇ ପାରିବ ସେଥିରେ ମରିଚ ଗୁଣ୍ଡ ମସଲା ଗୁଣ୍ଡ ଆଉ ଆମର ଖାଇବା ସୋଡ଼ା ପକେଇକି ମିକ୍ସ କରିବ ମାନେ ଗୋଳେଇବ ତାପରେ ତେଲ ଗରମ୍ ହେଲେ ପକେଇବ ସେଇଥିରେ ତ ମାନେ ବେଶୀ ଅ ପତଳା ପତଳା କଲେ ସେଇଟା ଟିକେ ମୁସୁ ମାନେ ଖାଇବାକୁ ଟେଷ୍ଟ ଲାଗିବ ଯଦି ମୋଟା ମୋଟା କରିଦବ ସେଟା ଖାଇବାକୁ ମାନେ ଭିତରଟା ସିଝି ନପାରେ
ମାନେ ସେ ଭିତରଟା ସିଝିବନି ହଁ ବେସନ ବେସନ ଲାଗିବ।
ହଁ କଞ୍ଚା କଞ୍ଚା ଲାଗିିବ ଯଦି ପତଳା ପତଳା କରିକି ଅ ଵଡ ବି କର କିନ୍ତୁ ଯଦି ପ ଭଲସ ସେଇଟା ଛାଣି ହେଇଗଲେ ଭାଜି ହେଲେ ଭଲ ଖାଇବାକୁ ବର୍ଷା
ଯେହେତୁ ସେ ପିଆଜ ଟାବି ସିଝିନଥାଏ।
ହୁଁ।
ଆଉ ଏଗ୍ ଚପ୍ ବନେଇବାଟ ଆସେ ଏଗ୍ ଚପ୍ ବି ଭଲ ଲାଗେନା?
କଣ ଏଗ୍ ଚପ? ନା କେମିତି କରନ୍ତି?
ସିମ୍ପଲ ହୁଏ ମାନେ ଆମର ଯେମିତି ବଡା ହୁଏନା ଆଳୁଚପ୍ ତ ସେମିତି ହୁଏ କହିଲେ ଅ ମାନେ ଅ ତା ଆମେ ଯେତେ ଜଣ ଥିବା ତାକୁ ହିସାବରେ ଆମେ ଅଣ୍ଡା ନେବା ଯେମିତିକି ଆମର ଦି ଜଣ ଅଛନ୍ତି। ତ ତା ପାଇଁ ଆମେ ଦିଇଟା ଅଣ୍ଡା ନେଇପାରିବା ନହେଲେ ଚାରଟା ବି ଅଣ୍ଡା ନେଇପାରିବା। ତ ଚାରିଟା ଅଣ୍ଡାକୁ ସିଝେଇବା ତାପରେ ତିନିଟି ଆଳୁ ବି ସିଝେଇବା। ତା ପରେ ଗୋଟେ ପିଆଜ ଦୁଇଟା କଞ୍ଚା ଲଙ୍କା ଧନିଆ ପତ୍ର ଆଉ କଞ୍ଚାଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଲୁଣ ହଳଦୀ ଗୁଣ୍ଡ ଟିକେ। ଟିକେ ଆଉ ବେସନ ଆଉ ଆମର ପାଣି। ଆଉ ବାକି ଆବଶ୍ୟକ ଜିନିଷ ତ ତେଲ ଯେମିତି ହେଲେ ରହିବ। ଫାଷ୍ଟ ତ ଆଳୁକୁ ସିଝେଇବା ତାପରେ ଦୁଇ ଭାଗ କରିବା। ତାପରେ ଆମର ମାନେ ଆଳୁ ତାକୁ ଯୋଉ ସିଝା ହେଇଥିବ ତାକୁ ଚକୁଡ଼ି ଦେବା ତା ଉପରେ ପିଆଜ ଆଉ କଞ୍ଚା ଲଙ୍କା ଧନିଆ ଗୁଣ୍ଡ ଲୁଣ। ଆଉ ଲଙ୍କାଗୁଣ୍ଡ ଆଉ ଜିରା ଗୁଣ୍ଡ ମିଶେଇବା। ତାପରେ ଆମର ଅଣ୍ଡାଟାକୁ ସିଝା ବସେଇ ଦେଇଥିବା ତାପରେ ସେଟାକୁ ମାନେ ସିଝିଗଲା ପରେ କାଡି କି ତାକୁ ଦୁଇ ଭାଗ କରିଦେବା ତାପରେ ଆମର ଆଳୁ ଚଟକା ଚିକେଡ଼ା ଯୋଉ ଥବ। ତାକୁ ମାନେ ଆଳୁ ଦିଇଟାକୁ ମାନେ ଅଣ୍ଡାଟାକୁ ମଝିରେ ରଖିକିରି ତାକୁ ଚାରି ସାଇଡ଼ ପୁରା ଆଳୁରେ ହିଁ ଭରିଦେବା। ମାନେ ଯେମିତି ଅଣ୍ଡା ସେପ୍ ଦିଆ ହୁଏ ସେମିତି ହିଁ ଦିଆଯାଏ। କିନ୍ତୁ ମଝିରେ ଅଣ୍ଡା ଟା ରହିଯାଇକରି ତା ଚାରିପଟେ ଆଳୁୁର ହେଇଯିବ ତାପରେ ଆମର ଯେ ଅଣ୍ଡାର ପ୍ରସ୍ତୁତ ପ୍ରତ୍ୟେକ ଅଧା ଭାଗକୁ ଆଳୁ ମିଶେଇକିରି ଚାରିପଟ ଯାକ ଢାଙ୍କି ଆକାର ଦିଆଦବା। ତାପରେ ଆମର ବେସ୍ ବେସନ ନେବା ହଳଦୀ ଗୁଣ୍ଡ ଆଉ ପାଣି ମିଶାଇ କିରି ଘୋଳ ତିଆରି କରିବା। ତା ପରେ ତେଲ ବସାଇ ଦେଇଥିବା ଚପକୁ ବେସନ ଘୋଳରେ ବୁଡ଼ାଇକରି ଗରମ ତେଲରେ ଆମେ ଟିକେ ମାନେ ବେସନ ଉପର ରଙ୍ଗଟା ନା ସୁନେରି ରଙ୍ଗ ହେଲା ପର୍ଯ୍ୟନ୍ତ ଛାଣିବା ଟିକେ ଆଉ ତାପରେ ଗରମ ଗରମ କାଢିକିରି ଟମାଟ ସକ୍ସ ହଉ କି ପୁଦିନା ଚଟଣି ହଉ କି ଆମର ଚିଲି ହଉ ସେଥିରେ ମିଶେଇକିରି ଖାଇଲେ ବି ଭଲ ଲାଗିବ ଚା ସହିତ ବି ଖାଇବାକୁ ଭଲ ଲାଗିବ ଟିକେ। ଏମିତି ହ ମାନେ କହିବାକୁ ଗଲେ ମଝ୍ ମଝିରେ ଅଣ୍ଡାଟା ର ଉଛି ବୋଲି ଏଗ୍ ଚପ୍‌ କୁହାଯାଏ ଆଉ ବାକି କି ଆଳୁ ଚପ୍‌ ସହିତ ଆମର ଖାଲି ଆଳୁ ଟାହି ରୁହେ। ସେମ୍ କହିବାକୁ ଗଲେ ଖାଲି ଅଣ୍ଡାଟା ହିଁ ମଝିରେ ରହିଛି ଏଇଥିରେ ଆଉ କିନ୍ତୁ ସବୁ ଚପ୍ ମାନେ ଚିଙ୍ଗୁଡ଼ି ଚପ୍ ବି ଏବେ କରନ୍ତି। ଆଉ ଆମର ଚିକେନ୍‌ଚପ୍ କରନ୍ତି ଆଉ ଏମିତି ସବୁ ବନେଇଥାନ୍ତି ଏବେ ମାନେ ଭିନ୍ନ ଭିନ୍ନ ପ୍ରକାର ସବୁବନାଇଥାନ୍ତି ଯେହେତୁ ହଁ ହଁ
ଇଏ ଚିକେନ୍‌ଚପ୍ କେମିତି
ଆଉ ଚା ତ ସମସ୍ତଙ୍କୁ ଜଣା ଥିବ ଚିକେନ୍‌ଚପ୍ ଏବେ ମୁଁ ଯେମିତି କହିଲି ମଝିରେ ଅଣ୍ଡା ଦେଇକି ତା ଚାରିପଟେ ଅ ଆଳୁ ଦିଆଯାଏ। ସେଇଟା ବି ମାନେ ସେଇ ଚିକେନ୍‌ଟାକୁ କଣ କରାଯାଏ ଲମ୍ବା ଲମ୍ବା କଟାଯାଏ ମାନେ ବେଶୀ ମୋଟା ନାହିଁ କି ବେଶୀ ପତଳା ନାହିଁ। ଲମ୍ବା ଲମ୍ବା କଟାଯାଏ। ସମାନ ସାଇଜର କଟାଯାଏ ତା ଚାରିପଟେ ଆଳୁ ଦେଇକରି ମାନେ ଅଣ୍ କଣ ଯେ ଆମର ଚିକେନ୍‌ ଟାକୁ ଯେହେତୁ ସିଝେଇ ଦେଇଥିବେ ନହେଲେ ଛାଣିଦେଲେ ବି ହେବ ଖାଲି ତାଛ ମନେକର ଏବେଛାଣିଦେବା ଯଦି ଚିକେନ୍‌ଟାକୁ ଛାଣି ଦେଲା ପରେ ସିଏ ଟିକେ ସିଝିଲା ଟାଇପ୍‌ର ହେଇଯାଇଥିବ।
ହୁଁ।
ତାପରେ ଆମେ ମାନେ ତାକୁ କରେଇରୁ କାଢ଼ିକିରି ଟିକିଏ ଥଣ୍ଡା ହେଲା ପର୍ଯ୍ୟନ୍ତ ରଖିବା ତାପରେ ତା ଚାରିପଟେ ଆଳୁ ସିଝା ଯୋଉ ରଖା ହେଇଥିବ ଆମର ଚକୁଡ଼ିକିରି ସେଇ ଆଳୁ ତା ଚାରିପଟେ ଗୋଟେ ଦେଇକରି ମଝିରେ ଚିକେନ୍ ଟା ରହିଥିବ ତାପରେ ବେସନ ଘୋଡ଼ରେ ବୁଡ଼େଇକରି ଆମେ ଛାଣିବା କଥା ଆଉ।
ହୁଁ।
ଏମିତି ବି ମାନେ ସେମ ହିଁ ହୁଏ ଆଉ କିଛି ଇଏ ନାହିଁ। ଆଉ କଣ କଣ ବନେଇ ଆସେ ବରା ଖରାଦ ଏଗୁଡ଼ା ସବୁ ବନେଇ ଆସୁଥିବ ଆଉ ବ୍ରେଡ଼୍ ଚପ୍ ତ ସିମ୍ପଲ୍ ବ୍ରେଡ଼ରେ ବ୍ରେଡ଼୍ କୁ କାଟିକିରି ଦୁଇ ଫାଳ କରିଦେଉଛନ୍ତି ଗୋଟେ ବ୍ରେଡ଼୍ ତାପରେ ମଝିରେ ଆଳୁ ଦମ୍‌ଦେଇକିରି ଆମର ବେସନରେ ଛଣାଯାଏ ସେଇଟା ଟିକେ ଭଲ ଲାଗେ ଆଉ କଉ କଉ ମାନେ ଖାଲି ବ୍ରେଡ୍‌କୁ ଆମର ବେସନରେ ବୁଡ଼େଇକି ଛାଣି ଦିଅନ୍ତି ସେମିତି ବି ଭଲ ଲାଗେ ଟିକେ ଆଉ। ତମକୁ କୋଉଟା ଭଲ ଲାଗେ ମାନେ ଯୋଉଟା ମଝିରେ ଆଳୁ ଥିବ କି ସିମ୍ପୁଲ୍‌ ଟା ଭଲ ଲାଗେ?
ଯାଉଛି ଟିକେ ପରେ।
ଦେଖ ବ୍ରେଡ୍‌ ଟା ଯେହେତୁ ଟିକେ ମିଠା ତ ଖାଲି ବ୍ରେଡ୍‌ ଟା ଛାଣିଲେ ଟିକେ ମିଠା ଲାଗେ ଆଉ ଆଳୁଟା ମଝିରେ ସିଝେଇ ଦେଲା ପରେ ଟିକେ ମାନେ ରାଗ ରାଗୁଆ ଲାଗେ ଟିକେ ଆଉ। ହ୍ୟାଲୋ।
ହୁଁ କଣ କରୁଛ? ହଁ
ମୁଁ କହିଲି କି ମାନେ ବ୍ରେଡ୍‌ ଟା
ହ
ମାନେ ବ୍ରେଡ୍‌ କଣ କରୁଛନ୍ତି ଯେ ବ୍ରେଡ୍‌ଟା ଟିକେ ମିଠା ରୁହେ ତ ଖାଲି ବ୍ରେଡ୍ ଟାକୁ ଛାଣିଲେ ଟିକେ ମିଠା ଠାଳିଆ ଟାଇପ୍ ର ଲାଗେ ଆଉ ଯଦି ବ୍ରେଡ୍ ଯୋଉ ଦି ଭାଗ କରିକି ଆମର ମଝିରେ ଆଳୁ ଦେଇକରି ଛାଣନ୍ ଆ
ହ ଶୁଭୁନି ଭଏସ୍‌କ୍ରିଏର ଲି ହଁ ହ୍ୟାଲୋ ହ୍ୟାଲୋ। ଏରା ଆମ ଘର ଦୁଇଶ ନାଖା ଓ ଦେଖାକର ମୁଁ